ହାଲୋ।
ହଁ କଣ କରୁଚନ୍ତି?
ଏଇ ବସିଥିଲି ଆଉ। ଆପଣ?
ମୁଁ ଏବେ ବସିଛି ଆଉ।
ଓହୋ ଆପଣଙ୍କ ଆଡେ ବର୍ଷା ଫର୍ଷା କେମତି ଅଛି?
ହଁ ବର୍ଷା ହଉଛି ଏବେ ଦିନ ସାରା।
କଣ?
ଦିନ ସାରା ଖରା ହେଇଥିଲା ଏବେ ବର୍ଷା ହୋଇଛି।
ଓହୋ ଆମ ଆଡେ ବି ସେମତି ବର୍ଷ ସେମିତି ଖରା ଦିନ ବେଳେ ହେଇଥିଲା।
ଓହୋ ଆଉ ଘଡଘଡି?
ହଁ ବର୍ଷା ଘଡଘଡି ଜୋରେ କଷିକି। ପୁରା ବର୍ଷା ଜୋରରେ ପୁରା ହେଇଥିଲା ଏଇନା ଟିକେ କମେଇଛି କାଲି ତିନି ଚାରି ଦିନ ହେଲା ତ ପାଗ ସେମିତି ଖରାପ ରହୁଛି। ଏମିତି ବି ବର୍ଷା ବି ଖାଲି ସେମିତି ହଉଛି ସାଙ୍ଗେ ସାଙ୍ଗେ ଛାଡିଯାଉଛି ଟିକେ ଖରାପ କରିଦଉଛି ସେମତି ଟିକେ ସବୁ ଦିନି ଏମିତି ଖରା ପାଗ ଦଉଚି ଏମିତି ହଉଛି ଆଉ।
ଓ ହଁ ଏପଟେ କିନ୍ତୁ ଜୋରେ ଗରମ ହଉଛି କିନ୍ତୁ ପିନ ରାତିରେ ଜୋରରେ ବର୍ଷା ହେଇଥିଲା। ତାପରେ ଏବେ କଣ କିନ୍ତୁ ଗରମ ହଉଛି ଯେହତୁଟା ମରୁଭୁମି ଏରିଆ ଟା ନା ନା ଏଠି ଘରଗ ନା ଘରକ ଅଛି ସେଇଥିଲାଗି ଆଉ।
ଓହୋ ଆପଣଙ୍କର ଖାଇସା ହଁ ଖାଇସାରିଲୁଣି। ଖାଇଥିଲି କଲେଜ ଆଜି ଟିକେ ଆମର ଫର୍ ଫ ଲ ଚାଲିଛି ତ ତ ସେଥିପାଇଁ ଯାଇଥିଲୁ କଲେଜ ଫର୍ମ ଫିଲ୍ପ କରିକି ଆସିକି ଯାଇଥିଲୁ ଟିକେ ଭୁବନ। କୋହୁନ ଏଇ କାମ ଥିଲା ଯୋଉ ମୋ ବଡ ଦିଦି ଯିଏ ତାଙ୍କର ଟିକେ କାମ ଥିଲା ତାଙ୍କ ଯାଇଥିଲୁ ତାଙ୍କୁ ନେଇକି ଆସିକି ଖାଇଥିଲୁ ଆଉ ଖାଇନି ଏବେ କିଛି ଖାଇବି ଆଉ।
ଓ ହୋ ହଁ। ମୁଁ ସ୍କୁଲ ଯାଇଛିି ଦିନ ସାରା ତ ଦଶରାଜାରଟା ସ୍କୁଲରୁ ଆସିକି ଏବେ ଧୋଇ ଧୁଆ ହେଇକି ଅ ବସ୍ ଚେଞ୍ଜ କରିକି। ଖାଇଥିଲି ବିସ୍କୁଟ ଆଉ।
ଓ ହୋ।
ଆଉ ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି ଆପଣଙ୍କ ଘରେ?
ହଁ ସମସ୍ତେ କଣ କରୁଛନ୍ତି?
ଏବେ ନିଜ ନିଜ କାମରେ ବ୍ୟସ୍ତ ଅଛନ୍ତି ଆଉ ଟିକେ ବୋଉ ଘର କାମ କରୁଛି ଆଉ ନାନୀ ତାର ଦିଟା ଛୁଆ ତାକୁ ସେ ତାର ଖିଆ ପିଆ ତାକୁ ଖୁଆଇ ପିଆଇ ଦଉଛି।
ଆଉ ଆପଣ ଆ ଯୋଉ ଆପଣ ଆଡେ ଏବେ ତ ଗଲା ସ୍ନାନ ପୂର୍ଣିମା ଆପଣଙ୍କ ଆଡେ ସ୍ନାନ ପୂର୍ଣ୍ଣିମା କେମିତି କେମିତି କଣ କଣ ପାଳନ କରାଯାଏ? ତା ବିଷୟରେ ଟିକେ କୁହନ୍ତୁ।
ସ୍ନାନ ପୂର୍ଣ୍ଣିମା ସ୍ନାନ ପୂର୍ଣ୍ଣିମା ତ ପ୍ରାୟତଃ ସବୁ ସମସ୍ତେ ଜାଣିଥିବେ ପୁରୀରେ ଅଧିକ ମାନେ ବିଶେଷ ପ୍ରସିଦ୍ଧ ରଥଯାତ୍ରା ବୋଲି ତ ସେଇଠି ତ ଅଧିକ ମାନେ ଯୋଉ କଣ ଜଗନ୍ନାଥଙ୍କ ଶହେ ଆଠ ପାଣିରେ ଗା ଧେଇ ଦିଆଗଲା ତାପରେ ତାଙ୍କୁ ଗଜାନନ ବେଶ କରାଗଲା ଏଇନା ପନ୍ଦର ଦିନ ପାଇଁ ତାଙ୍କୁ ଜର ହେଇଛି ପନ୍ଦର ଦିନ ପରେ ସେ ପୁଣି ରଥକୁ ବାହୁଡିବେ ରଥଯାତ୍ରା ପରେ ସେ ଯିବେ ତାଙ୍କ ମାଉସୀ ଙ୍କ ଘରକୁ। ତାପରେ ସେଠି ପୁଣି ମାନେ କଣ ଲକ୍ଷ୍ମୀ ମାଙ୍କର ଲକ୍ଷ୍ମୀ ମା ପୁଣି ରାଗିବେ ଯେହେତୁ ତାଙ୍କୁ ନେଇନଥିଲେ ଆ ତାପରେ ସେ ରସଗୋଲା ତିଆରି ରସଗୋଲା ତିଆରି କରିକିନା ଜଗନ୍ନାଥ ଲକ୍ଷ୍ମୀ ମାଙ୍କୁ ଖୁଆଇବେ କାରଣ ରସଗୋଲା ଲକ୍ଷ୍ମୀଆଙ୍କର ପ୍ରିୟ ଖାଦ୍ୟ ତାପରେ ଅ ସେ କଣ କରିବେ ନା ପୁଣି ଗୁଣ୍ଡିଚାକୁ ବାଖୁରିବି ଆଉ ସାଙ୍ଗ ହେଇକି ପୁଣି ମିଶିକି ନା ସମସ୍ତେ ରହିବେ ଆଉ
ଓହୋ ଆଉ ଆପଣଙ୍କ ଆଡେ କେମିତି କେମତି କଣ ପୂଜା ପର୍ବ ଅଧିକ ଭଲ ହୁଏ ଆଉ କେମତି କଣ କେମିତି ହୁଏ। ତା ଭିତରେ ଟିକେ ଭଲ
ଆମ ଆଡେ ତ ଏଇପଟେ ତ ସମ୍ବଲପୁର ସମ୍ବଲପୁର ହେଲେ ତ ଏଠି ଆମର ନୂଆଖାଇ ପର୍ବ ଭଲ କରାଯାଏ କାରଣ ମାନେ ସମ୍ବଲପୁର ମାନଙ୍କରେ ନୂଆଖାଇ ତ ମାନେ ଯୋଉ କ ନୂଆଖାଇ ପର୍ବ ହେଲା ସବୁଠାରୁ ହଁ ଭଲ ପର୍ବ ବା ତାଙ୍କର ଯୋଉ ଆକର୍ଷଣୀୟ ପର୍ବ ତ ନୂଆଖାଇ ପର୍ବରେ ସେମାନେ ନୂଆ ବସ୍ତ୍ର ପରିଧାନ କରନ୍ତି ତାଙ୍କ ଘର ଦ୍ୱାର କୁ ଲିପନ୍ତି ତାପରେ ଏଇ ନୂଆଖାଇ ପର୍ବ ଗଣେଶ ପୂଜା ତା ପରଦିନ ପାଳନ କରାଯାଏ ନୂଆଖାଇ ପର୍ବ ଦିନରେ ବଡ ମାନେ ସାନ ମାନଙ୍କୁ ଜୁହାର କରନ୍ତି। ସମ୍ବଲପୁରରେ ତାକୁ ନୂଆଖାଇ ଭେଟଘାଟ ବୋଲି କୁହାଯାଏ ମଧ୍ୟ। ଏ ଯ ନୂଆଖାଇ ପର୍ବ ଯଦି ପାଞ୍ଚ ଦିନ ପାଳନ କରାଯାଏ। ତାଙ୍କର ସେମାନେ ଯୋଉ ତାଙ୍କର ଯୋଉ ନୃତ୍ୟ କରନ୍ତି ସଙ୍ଗୀତ କରନ୍ତି ସମ୍ବଲପୁର ଯୋଉ ନୃତ୍ୟ ଅଛି ତାଙ୍କର ସଙ୍ଗୀତ ଅଛି ଏ ସବୁ ଆଉ ଶୀତଳ ସଂସ୍କୃତି ମଧ୍ୟ ପାଳନ କରାଯାଏ।
ଓହୋ ଆପଣ ପାଳନ କରନ୍ତି।
ନାଁ ମୁଁ ପାଳନ କରେନି।
ସମ୍ବଲପୁରରେ କଣ ଫେମସ? ମାନେ କଣ ଉ ଗୁ ଖା ହଁ ଜାଗା କିଛି ଯୋଉ ବି ଜିନିଷ କଣ କିଛି ଫେମସ ତା ଭିତରେ କିଛି କୁହନ୍ତ।
ପ୍ରସିଦ୍ଧ ଜାଗା ହେଲା ଆମର ସମ୍ବଲପୁରୀ ମା ସମ୍ବଲେଈ ତ ତାଙ୍କ ମାନେ ସମ୍ବଲପୁର ମାନଙ୍କର ଇଷ୍ଟ ଦେବତା ଇଷ୍ଟ ଦେବୀ। ତାପରେ ଯୋଉ ଅ ତାଙ୍କର ଯୋଉ କଣ କହେ ନା ଆଉଜଉ ଘଣ୍ଟେଶ୍ଵରୀ ମ ମନ୍ଦିର ଅଛି ଆଉ ହୀରାକୁଦ ଡ୍ୟାମ ତ ଜାଣିଥିବେ। ଯୋଉଠି ଆମର ବିଦ୍ୟୁତ ଉତ୍ପାଦନ କରାଯାଇଥାଏ। ନା ମୁଁ ଯାଇନି ଏବେ ଯିବି ଆଉ ଏବେ ଯିବାର ଅଛି ତ ମା ଶମ୍ପଦେ ଠାକୁରଙ୍କ ଦର୍ଶନ ଟା ପ୍ରାୟତଃ ରାତିରେ କରାଯାଏ ରାତିରେ ଗଲେ ତାଙ୍କର ଯୋଉ ମନ୍ଦିର ଟା ମାନେ ବହୁତ ସୁନ୍ଦର ଦେ
କଣ ଦିନରେ ଯୋଉ ଦିନରେ କରାଯାଏନି ଦର୍ଶନ?
ଦିନରେ କରାଯାଏ ଯେ ତାଙ୍କ ଭିତରେ ଏତେ ବି ମାନେ ଆନନ୍ଦ ଆସେନି କିନ୍ତୁ ରାତିରେ କଲେ ବହୁତ ସୁନ୍ଦର ଲାଗେ। ଆଉ ଏଇ ରାତିରେ ହିଁ ଦେଖିବାଟା ମାନେ ବହୁତ ନା କୁହନ୍ତିୁ ମାନେ ବହୁତ ଭଲ ବୋଲି। ରାତିରେ ଯେତେବେଳେ ଆଳତି ସମୟ ଆସେ ସେଇ ସମୟରୁ ତାଙ୍କ ମନ୍ଦିରଟା ରେ ନିଚକୁଛ ସଜାହୁଏନା ପୁରା ବଢିଆ ଲାଗେ
ହଁ ହଁ।
ହ ଆଉ ଏକୁ ବୁଧ ବୁଧ ବା
ଆପଣ ଟିକେ ନେଟୱାର୍କରେ ବସନ୍ତୁ।
ହଁ ହଁ କୁହନ୍ତୁ।
ନେଟୱାର୍କ ଏରିଆକୁ ଆସନ୍ତୁ କାହିଁକି ନା ଆପଣଙ୍କ ଭଏସ କ୍ଲିଅରଲି ଶୁଭା ଯାଉନି।
ହଁ ଶୁଭିଲା।
ହଁ ଶୁଭିଲା।
ହଁ ଏପଟ ବର୍ଷା ପା ଏଇନା ନା ତ ଟିକେ
ଆଉ ବର୍ଷା ବର୍ଷା ହଉଛି ସେଠି ତା ନେଟୱାର୍କ ପ୍ରୋବ୍ଲେମ ଟା ରହୁଛି ଲାଇନ ପ୍ରୋବ୍ଲେମ ରହୁଛି। ସେଥିପାଇଁ ନେଟୱାର୍କ ବହୁତ କଲ୍ ଯିବା ପାଇଁ କଲ ଯିବା ଆସିବା ପାଇଁ ବହୁତ ହ ଜଣ ହଉଛନ୍ତି।
ଆମର ବହୁତ ସମସ ସମାଧାନ ମାନ ସ ସମ
ହୁଁ ଚାରି ଦିନ ହିଁ ପାଞ୍ଚ ଦିନ ହବ ତ ବର୍ଷା ଏମତି ନାଦୁଛି କସିକି। ମାନେ ସେଦିନ ପରଦିନ ଟିକେ କାଣିଆ ପାାଣିଆ କରିଥିଲା ପୁଣି ରାତି ଚାରିଟା ରୁ ବର୍ଷା ପୁରା ପକେଇଲା। କାଲି ବି ସେମିତି ରାତି ଚାରିଟାରୁ ବର୍ଷା ପକେଇଲା ସ ସକାଳ ପର୍ଯ୍ୟନ୍ତ ସକାଳୁ ପୁଣି ଟିକେ ଖରା ପକା ଦେଇଥିଲା ପୁଣି ଇ ଚାରିଟା ସାଢ଼େ ତିନିଟା ଖଣ୍ଡେ ହବ ସାଢେ ତିିନିଟାରୁ ପୁଣି ଆମର ବ ପାଗ ଖରାପ ଦେଇକି ବର୍ଷା ପୁରା ଛେଚିଲା ଆଉ। ଆପଣଙ୍କ ଆଡେ ରଥଯାତ୍ରା କେମିତି କନ୍ତି କଣ ହୁଏ ଟିକେ କୁହନ୍ତୁ।
ଆମ ଆଡେ ରଥଯାତ୍ରା ତ ସବୁ ରଥ ତିଆରି କରାଯାଏ। ତାପରେ ହ ଯୁ କଣ କରାଯାଏ ଜଗନ୍ନାଥଙ୍କ ମଧ୍ୟ ମାନେ ଯୋଉ କଣ ରଥାଯାତ୍ରା ହେରା ପୂର୍ବରୁ ହଁ ଜଗନ୍ନାଥଙ୍କୁ ତିଆରି କରାଯାଏନି ପ୍ରତି କେତେ ବର୍ଷରେ ଥର ଗୋଟେ। ପଞ୍ଚ ହୁ ଆଛା ହଁ ନୂଆ ଠାକୁର।
ଆପଣଙ୍କର ଯୋଉ ଚାରିପଖରେ ଯୋଉ ଭୟସ ଟା ଶୁଭ ଯାଉଛି ଟିକେ ଦୂର କୁ ଆସନ୍ତୁ।
ଶୁଭିଲା?
ହଁ ଟିକେ କ୍ଲିୟରଲି ଶୁଭା ଯାଉନି ଟିକେ ଥଙ୍ଗ ଥଙ୍ଗ ହଉଛି ତ।
ହଁ ହଁ ଏପଟେ ନେଟୱର୍କ ସମସ୍ୟା ଅଛି ତ।
ଓଃ ହଁ ସୁୁବିଲା ଏଥରକ।
ହଁ। ହଁ ଆଉ ପୁରୀରେ ତ ଜାଣିଥିବା ରଥଯାତ୍ରା ପ୍ରସିଦ୍ଧ ଆଉ କୁମାର ପୂର୍ଣ୍ଣିମ ର କେମତି କଣ କରାଯାଏ? କେବେ
କୁମାର ପୁନେଇ ତ ଆମର ଏପଟେ ସକାଳୁ ଆମର ଦିନ ସାରା ଝିଅ ମାନ ଉପାସରେ ରୁହନ୍ତି ଉପାସ ସେଠୁ ବୋଲି ଫାଷ୍ଟ ଯିଏ ଓଷା କର ଯେଉମାନେ ଫାଷ୍ଟରେ ଓଷା କରନ୍ତି ସେମାନେ କିଛି ବି ପାଣି କିମ୍ବା ପୁରା ଛାପ ବି କୁହନ୍ତିନି ଢୋକିବା ପାଇଁ ସେମିତି କରନ୍ତି। ଆଉ କିଛି ବି ଖାଆନ୍ତିନି କିଛି ପିଅନ୍ତିନି ତାପରେ ଦିନରେ ଗା ମାନେ ସକାଳୁ ଉଠିକି ଗାଧେଇକି ଯିଏ ନୂଆ ପାଷ୍ଟ କରିକି ଯିଏ ନୂଆ ଡ୍ରେସ ବି କିଣି ପାରିବ ସେମାନେ ଯୋଉ ନୂଆ ଡ୍ରେସ ପିନ୍ଧିକି ଯାଇକି ଚଉଁରା ଲିପିକି ଚଉଁରା କଳସ ଯୋଉ ବସ ବସା ଯାଇଥାଏ ମାସକ ପୂର୍ବରୁ ତାକୁ ଧୁଆ ଯାଇକି ନୂଆ ଆମ୍ବ ପତ୍ର ଦେଇକି ଲିପା ଲିପି କରିକି ଚଁର ଲିପା କରିକି ନୂଆ ଠାକୁର ଗଢନ୍ତି ହଳଦୀରେ ଠାକୁର ହେଇଥା ହଳଦୀ ଆଉ ଉ ଯୁ କଉଡି। ଗୁଆ ସେ ହେଉଥାଏ ଯୋଉ ଠା ଯଉ ଠା କୁର ହେଇଥାନ୍ତି ତ ସେଥିପାଇଁ ତାଙ୍କ ତା ଆଉ ନୂଆ ଠାକୁର ଗଢନ୍ତି ତାପରେ ଚାନ୍ଦ ଆସିବା ପୂର୍ବ ପୂରୁ ଯାଇକି ଯୋଉ ସାତଟା ପିଠା ଯୋଉ ମାନେ ଫାଷ୍ଟ କରନ୍ତୁ ସବୁବେଳେ ବି କଲେ ବି ହବ ଯୋଉ କାକରା ପିଠା ସେଇ ସୁଜି କାକରା ପିଠା କରନ୍ତି ସେ ସତଟା କିମ୍ବା ପାଞ୍ଚଟା ଭୋଗ ଲାଗେ ଠାକୁରଙ୍କ କତିରେ ଯୋଉମାନେ ଫାଷ୍ଟ ପାଳି ଯୋଉମାନେ ଟା କରନ୍ତି ସେମାନେ ସିଓର ସେଇଟା ଦିଅନ୍ତି, ଆଉ ଯୋଉମାନେ ସେକେଣ୍ଡ ପାଳି ବି କଲେ ନ ନଦେଲେ ଏବେ ଚଳିବ ନୁହଁ ସେଟା ଦିଅନ୍ତି କିନ୍ତୁ କିନ୍ତୁ ଜଣେ ଜଣେ ଦିଅନ୍ତି। ନ୍ତିନି ଆଉ କିନ୍ତୁ ସେମିତି ପୂଜା କରନ୍ତି ବହି ବଲା ଯାଏ ବହି ସାତ ଥର ବଲାଯାଏ। ସତ ଥର ବୋଲା ଯାଇ ସାରିଲା ପରେ ତାପରେ
ଆପଣଙ୍କ ଆଡେ ନା ମାସକୁ ମାନେ ମାସ ସାର କରାଯାଏ?
ହଁ ମାସୁ ମାସୁକୁ କରାଯାଏ। ଆଉ ଜଣେ ଜଣେ ଅଛନ୍ତି ସେ କେବଳ କୁମାର ପୁନେଇ କ ଜହ୍ନି ମାନେ ଜହ୍ନି ଓଷା ଲାସ ପାସ ମାସ ଟାଙ୍କ ହୁଏ ଲାଷ୍ଟରେ ଯୋଉଟା ହୁଏା ହେଇଟା କୁନା କୁମାର ପୁନେଇ। ସେ ଜ ଗ ଜଣେ ଜଣେ ଲୋକ ଅଛନ୍ତି ଆମ ଆଡେ ମାସଟେ ଅଛି ଆମେ ମାସ ଆଡେ କରୁ। ଗୋଟେ ଗୋଟେ ଲୋକଙ୍କର ଅଛି ସାତ ଦିନ ସେମାନେ ସାତ ଦି ଦିନ କରନ୍ତି ଜଣେ ଜଣର ପନ୍ଦର ଦିନ ଅଛି ସେମାନେ ପନ୍ଦର ଦିନ କରନ୍ତି ଆଉ ଜଣେ ଜଣଙ୍କର କେବଳ ଲାଷ୍ଟ କେବଳ ଯୁ କୁମାର ମାନେ ସେ କୁମାର ପୁନେଇ ଦିନ ହିଁ ସେ କରନ୍ତି।
ହଁ।
ଆପଣଙ୍କ ଆଡ଼େ କେମିତି କଣ ପାଳନ କରା ଯାଏ?
ହଁ ଆମର ତ ମାସ ସାରା ଆଇଁଷ ଛଡ଼ା ଯାଏ। ତାପରେ ଜହ୍ନୀ କି ଛୁଅନ୍ତିନି କି ତାକୁ କେହି କାଟନ୍ତିନି କି ତାକ୍ କେହି ଦିହାନ୍ତିନି ଜହ୍ନି ପତ୍ର କିବା ଜହ୍ନିର ଫୁଲ ବି କେହି ଛିଡ଼ାନ୍ତିନି ଆଉ ଯେତେବେଳେ ପୂଜା କରାଯାଇ ଜହ୍ନିର ଫୁଲ ଜଣେ ସେ ଜହ୍ନି ଫୁଲଟା ଆଉ ଜଣେ ସୋସ୍ ତାନ ଉପରେ ଥିବ ସିଏ ଆଣିକିନା ଆମକୁ ଦେଲେ ତୋଳିିକିରି ତାପରେ ଯାଇକି ଆମେ ପୂଜା କରୁ। ତାପରେ ଠାକୁରଙ୍କୁ ସ୍ଥାପନ କରାଯାଏ। ବା ତିଆରି କରାଯାଏ। ତାପରେ ଅ ଠାକୁରଙ୍କୁ ସିନ୍ଦୁରରେ ମଣ୍ଡଣ କରାଯାଏ। ତାପରେ ତା ଚାରି ଚଉଁରା ବୃନ୍ଦାବତୀ ଥିବେ ତାକୁ ଚାରି ପାଖରେ କଳସ ବସା ଯାଏ ମାସ ସାରା। ଆଉ ତାପରେ ଆମ୍ବଡାଳ ଦିଆଯାଏ। ନଡ଼ିଆ ବସାଯାଏ। ତାପରେ ଯୋଉ ଆ ପୁରା ମାସ ସାର ଏମିତି ଚାଲିଥାଏ ତାପରେ ଯେତେବେଳେ ପୁରେ ଲାଷ୍ଟ୍ ଗୋଟେ କୁମାର ପୂର୍ଣ୍ଣିମା ବୋଲି କ କୁହାଯାଏ ସେଦିନ ଚାନ୍ଦ ତିଆରି କରିକିନା ଆଉ ବିଭିନ୍ନ ପ୍ରକାର ପିଠା ଇଡ୍ ଲି ତିଆରି କରିକିନା ତା ରମ୍ବା କେମ୍ ତି ପୁଜା କରାଯାଏ ତାପରେ ତାକୁ ନେଇକିନା କଳସି ନେଇକି ପୋଖରୀରେ ଭସାଯାଏ। ଆ ତା ରେଥେ ଠାକୁରଙ୍କୁ ମଧ୍ୟ ପୂଜା କରି ଠାକୁରଙ୍କୁ ଉ-ଉଭାନ ଦେଇକିନା ତାପରେ ପିଲାମାନେ ଆଉ କ କଳସୀ ବୁଡ଼େଇକିନା ଆସନ୍ତି ଘରକୁ ତାପରେ ତାଙ୍କଡ଼ ଖା ପ୍ରସାଦ ପାଇକି ତାପରେ ଖାଆନ୍ତି ଯା ଖାଇବା କଥା।
ହୁଁ ହୁଁ ହଁ ସେମିତି ତ ସେ ସବୁଆଡ଼େ ସେମ୍ ତି ସେମ୍ ତି କରନ୍ତି ଆଉ। ମାନେ ବିବିନ୍ନ ସବୁ ଓଷା ବାର ଏଇନା ତ ମାନେ ରଜ ଗଲା ପରେ ସବୁ ଓସା ବାର ଏମ୍ ତି ସବୁ ଆସେ ହାରି ଆଉ। ଆଉ ହୋଉ ଆପଣଙ୍କୁ ମୁଁ ଟିକେ ଛାଡ଼ି କଲ୍ କରୁଛି ଟିକେ ଆପଣ ଟିକେ ପରେ କଲ୍ କରୁଚି। ରହୁଚି ଟିକେ?
ହଁ ହୁଁ।